ବନ୍ଧୁ କୁହ।
କଣ କରୁଥିଲେ।
ଦାଦା ମୁଁ ବସିଛି କଣ କରିବୁ ନୂଆ ବର୍ଷ ତ ଖାଇକିରି ବସିଛି ଆଉ କଣ କରିବା ନୂଆ ବର୍ଷ କୁଆଡେ ଯିବାକୁ ଇଚ୍ଛା ହୁଏନି କାଲି ରାତିରେ ବହୁତ ଲେଟ୍ ହେଇଗଲା ଉଠିଲା
ଆଚ୍ଛା ଆଚ୍ଛା ହଁ ଭଲ ଭଲ ନୂଆବର୍ଷ ପାଳନ କରୁଛନ୍ତି ଆଉ ହଁ ଏବେ ତ ଚାଲିଯିବି ସେଟା।
ହଁ।
ଆଉ ଆଗକୁ କଣ କିଛି ପର୍ବପର୍ବାଣିୀ ଆସୁଛି କି?
ଆଗକୁ ଏବେ ତ ସରସ୍ଵତୀ ପୂଜା ଆସିଲାଣି ସରସ୍ଵତୀ ପୂଜାରେ ତମର କଣ? ମେଢ ଫଡ଼ ବସକି ତମେ ସରସ୍ଵତୀ ପୂଜା ପାଳନ କର।
ହଁ ସରସ୍ଵତୀ ପୂଜା ତ ପାଳନ କରେ। ହଉ ମାନେ ସେଇଟା ସରସ୍ଵତୀ ପୂଜା ଛୋଟ ପିଲା ଛୋଟ ପିଲା ଠୁ ପାଳନ କରି ଆସୁଛି। ତ ସେଇଗୁଡା ପାଳନ କରେ ମତେ ଭଲ ଲାଗେ। ସେଥିରେ ମୁଁ ଉପବାସ ବି ରହେ। ଆପଣ ଏମିତି ଉପାସ ବଗରା ରହନ୍ତି?
ହଁ ଉପାସ ତ ମୁଁ ରଖେ। ସରସ୍ଵତୀ ପୂଜାରେ ମୁଁ ମଧ୍ୟ ପିଲା ଦିନରୁ ପାଳନ କରିି କରି ଆସୁଛି। ଆମ ଘର ମଧ୍ୟ ମୁଁ ମେଢ ବସାଏ। ଠିକ ଅଛି। ଗଣେଶ ପୂଜା ଯେମିତି ମେଢ ବସ ହେଲେ ମୁଁ ଆମ ସରସ୍ଵତୀ ପୂଜାରେ ତ ପ୍ରାୟ ସେତେ ଲୋକ ମେଢ ବସାଇ ନାହାନ୍ତି। କିନ୍ତୁ ମୁଁ ସରସ୍ଵତୀ ପୂଜାରେ ମଧ୍ୟ ବସାଏ। ମତେ ସରସ୍ଵତୀ ପୂଜା ବ ଭାରି ଇଚ୍ଛା। ଠିକ ଅଛି, ଚାଲ। ସରସ୍ଵତୀ ପୂଜା ଆସିଲେ ମୁଁ ବହୁତ ଖୁସି ହୋଇଯାଏ। କଣ ପାଇଁ ନା ପିଲା ଦିନରୁ ମୁଁ ପାଳନ କରିି କରି ଆସୁ ଛି। ଉପବାସ ମଧ୍ୟ ତମେ ଯେମତି ରଖୁଛ, ସେମିତି ମୁଁ ମଧ୍ୟ ଉପବାସ ରଖେ। ତାପରେ ସରସ୍ଵତୀ ପୂଜା ପରେ ତ ଆମର ଆସିବ ହୋଲି। ହୋଲି ତମେ ପାଳନ କର ନା ନାଇଁ?
ହଁ ହୋଲି ବି ପାଳନ କରେ ମୁଁ ବି ସରସ୍ଵତୀ ପୂଜା ଆମ ପିଲା ବେଳୁ ପାରଣ ପାଳନ କରୁଛି, କଣ ପାଇଁ ନା ସ ସେ ବିଦ୍ୟା ଦାୟନୀ ମାତା ନା ତ ଏମତି ଆମେ ପିଲା ବେଳୁ ପାଳନ କରି ଉପବାସ ରଖି ଏମିତି ରହୁ। ତ ଏବେ ତ ସରସ୍ଵତୀ ପୂଜା ଆସଛ ଛି, ଯେ ମୁଁ ଏଥିପାଇଁ ପଚାରଲି ଯେ, ଛୁଟି ମିଳିବ ପୂଜା ପର୍ବ ପର୍ବାଣୀ ବୋଲି ତ ସେଇଗୁଡା ପାଇଁଁ ମୁଁ ପଚାରୁଥିଲି ଆଉ, ହଁ ଏବେ ଆଗକୁ ହୋଲି ବି ଆସୁଛି।
ହୋଲିରେ ମଧ୍ୟ ଛୁଟି ମିଳିବ, ହଁ ଠିକ, ଠିକ, ଠିକ।
ହଁ ହୋଲି ପାଖକୁ ପୁଣି ଦୋଳ ପୂର୍ଣ୍ଣିମା ବି ଅଛି ନା? ତ ହୋଲି ଦୋଳ ପୂର୍ଣ୍ଣିମା
ହୋଲି ସେତେ ଆଉ ଆଗରୁ ପିରି ଆମେ ଯେତ ଯେତେବେଳେ ପିଲା ପିଲା ଥିଲେ, ସେତେବେଳେ ବହୁତ ମଜା ଲାଗୁଥିଲା। କିନ୍ତୁ, ଏବେ ଆଉ ସେ ମଜା ହେଲା ଲାଗୁନି।
ହଁ ମ ବନ୍ଧୁ ଠିକ୍ କହିଲେ, ହୋଲି ଆଗପରି କିଛି ବି ମଜା ଆସୁନି ଆଉ ବଡ ଯେତେବେଳେ ହେଇଗଲେ ଆଉ, ଭାବିଥିଲେ ବଡ ହେଲେ ଭଲ ମଜା ଆସିବ ବୋଲି ଗୋଟେବାକ୍ ଆଉ କିଛି ମଜା ଆସୁନି। ତ ଦେଖାଯିବ ଏମିତି କିଛି ବି ପାଳନ କରିବା ଆଉ, ହୋଲି ଆସୁଛି, ଦୋଳ ପୂର୍ଣ୍ଣିମା ଆସୁଛି।
ଏବେ ବହୁତ କରପସନ , ହଁ ଏବେ କେରିୟର ଟେନସନ ହେଇଗଲା ନା, ଠିକ ଅଛି। ଆଗେ ପିଲାଦିନେ ମାଇଣ୍ଡ ଟେନସନ ଫ୍ରି। ସେଥିପାଇଁ ବହୁତ ମଜା ଲାଗିବାର ଏଠୁ ବହୁତୁ ଏପରି ଟେନସନ ବହୁତ ଜିନିଷ ମୁଣ୍ଡକୁ ଆସେ ତେଣୁକରି ଆଉ ପର୍ବ ପର୍ବା ଆସ ସେତେ ମଜା ଲାଗିନି।
ଠିକ କହିଲେ, ବିଲକୁଲ ଠିକ କ‌ହିଲେ। ଏବେ ଆଗକୁ ଆମେ କଣ କରିବା ଜୀବନରେ? ଆଗକୁ କେମିତି ବଡ ମଣିଷ ହବା ସେ ସେ ଟେନସନ ରହିଯାଇଚି। ସେଥିପାଇଁ ଆଉ ସେ କିଛି ପର୍ବପର୍ବାଣିର ମଜା ଆଉ ଆସୁନି ଆଉ।
ଆସୁନି ହଁ। ପର୍ବ ଏବେ ମଧ୍ୟ ଆସୁଛି ରଜ, ରଜ ଦିନେ ରଜରେ ତମେ ପନିପରିବା କାଟ ନା କାଟ ନାହିଁ?
ହଁ ରଜରେ ଏଇଟା ତ ମୋର ନା, ନା ଏଇଟା ତ ମୋର ମନେ ପଡିଯାଏ ରଜରେ ଆମେ କାଟୁ ପନିପରିବା ଗୁଡା ଏମିତି ଜଗିକି ଥାଆନ୍ତି ଜଲଦି ଆସିବୁ, କାଟିବୁ ରଜ ପାଇଁ ପରିବା। ପୁଣି, ଆ ତମେ ପୂଜା କର ରଜରେ?
ରଜରେ ମୁଁ କଣ ପୂଜାହୁଏ? ଆମ ମମିହିଁ କରନ୍ତି ଘରେ କରନ୍ତି ଆଉ ମୁଁ ବି ହେତେ ପୂଜା କରୁନି। ପନିପରିବା ମତେ କାଟିବାକୁ ପଡେ ଦୁଇ ଦିନି।
ଆଚ୍ଛା ଆଚ୍ଛା ହଁ ମତେ ତିନି ଦିନି କାଟିବାକୁ ପଡେ, ପୁଣି ରଜରେ ପୂଜା ବି କରନ୍ତିନି ମୁଁ ଶୁଣିଥିଲି। କେବଳ ତାଙ୍କେ ଦୋଳିଖେଳନ୍ତି ଯେତିକି ଝିଅମାନେ ଅଛନ୍ତି।
ଠିକ ଅଛିସାଙ୍ଗ ରଜରେ ମତେ ସେତେ ମଜା ଲାଗେନି, କଣ ପାଇଁ ନା ରଜ ଗୋଟେ ଝିଅ ପିଲାର ପର୍ବ ନା ରଜରେ ଆମକୁସେତେ ମଜାଲାଗେ
କିନ୍ତୁ ଛୁ ଛୁଟି ଛୁଟିରୁ ଗୋଟେ ମିଳିଯାଏ ଆଉ।
ହଁ ଛୁଟି ମିଳିଯାଏ, କିନ୍ତୁ ମୁଁ ଯେତେବେଳେ ଅଜା, ଆଇ ଘରେ ଥାଏ ତ ରଜର ମଜା ବହୁତ ନେଇଥାଏ, ସେଠି ଦୋଳି ହୋଇଥାଏ, ବହୁତ ସାରା ଦୋଳି ହେଇଥାଏ ତ ଆମେ ସବୁ ଖେଳୁ ପୁଅ ଝିଅ ସବୁ ମିଶିକି।
ଆ ଅଜା ଆଈ ଘରେ ତ ଭାଇ ଖାଲି ଦିନେ ହେଲେ ବହୁତ ମଜା ଲାଗେ।
ହଁ ବିଲକୁଲ ସତ କହିଲେ ପିଲାବେଳ କଥା ମନେ ପଡିଗଲା।
ଅଜା ଆଇ ଘରେ ଖାଲି ଦିନ ହେଲେ ମଧ୍ୟ ବହୁତ ମଜା ଲାଗେ। ଠିକ ଅଛି, ବହୁତୁ ପର୍ବ। ଆମେ ଅଧା ଦିନି ତ ଅଜାଆଈ ଘରେ ହିଁ ରହୁ, ଅଜା, ଆଇ ଘରେ ଆମରାକ୍ଷୀ ମଧ୍ୟ ଅଜାଆଈ କି ଘରେ ହିଁ ପାଳନ ହୋଇଥାଏ ରାକ୍ଷୀ ପାଇଁ ନଗଲେ ତମେ ତମ ଭଉଣୀଙ୍କୁ କଣ ଗିଫ୍ଟ ଦିଅ?
ହଁ ହଁ ନିଶ୍ଚୟ, ନିଶ୍ଚୟ ଆମର ବି ଅଜାଘରେ ହିଁ ଅଧିକାଂଶ ରାକ୍ଷୀ ପାଳନ ହୋଇଥାଏ। ଆଉ ମୁଁ ଏମିତି ଗିଫ୍ଟ ତ ଏବେ ମଝିରେ ଦେଇଥିଲି ପୂର୍ବ ରାକ୍ଷୀରେ ଏମତିଗୋଟେ ଗୋଟେ ଡ୍ରେସ ଦେଇଥିଲି ତା ପୂର୍ବରୁ ଯେହେତୁ ମୁଁ ବେଶୀ କିଛି କରୁନଥାଏ ତ ସେଥିପାଇଁ ପଇସା ଏମିତି ଦେଇଦିଏ ଆଉ। ଆପଣ କଣ ଦିଅନ୍ତି?
ମୁଁ ମଧ୍ୟ ପଇସା ହି ଦେଇଦିଏ ଆଉ କଣ କରିବା ଆମେ। ସେତ ତ କିଛି କରିଆର ତ ସେଇଟା ହିଁ ନିୟମ ଯେତେବେଳେ ଆମର କରିଅର ସେଟ୍ ହେଇଯିବ ଆମେ ଆମ ଭଉଣୀକୁ ବହୁତ ଭଲ ଭଲ ଗିଫ୍ଟ ଦେବା।
ହ
ଏବେ ତ କରିବାର ସେଟ ହେଇନି ପଇସା ପତ୍ର ହାତରେ ନାହିଁ ଦୁନିଆ ଟେନସନ ଠିକ ଅଛି କଣ କରିବା ଗିଫ୍ଟ ଟିକେ ଛୋଟ ମୋଟ ଗିଫ୍ଟ ଫଟୋ କି ଡ୍ରେସ ଟି ଗୋଟେ ଦେଇଦଲେ ତାଙ୍କ ମନ ମଧ୍ୟ ଖୁସି ହୋଇଯାଏ।
ହଁ ଠିକ କହିଲେ ଠିକ କହିଲେ ଗୋଟେ ଡ୍ରେସ ନହେଲେ କିଛି ଗୋଟେ ଚକଲେଟ ବଡ
ଚକଲେଟ ବଡ଼ ଚକଲେଟ ଦେଇଦେଲେ ହଁ ଖେଳନା ଫେଳନା ଦେଇଦେଲେ ତାଙ୍କ ମନ ମଧ୍ୟ ଖୁସି ହୋଇଯାଏ।
ହଁ କିଛି ପଇସା ପତ୍ର ଏମିତି ଦେଇଦେଲେ ବି ଅଧିକାଂଶ ପଇସା ହିଁ ମୁଁ ଦେଇଥାଏ। କଣପାଇଁ ନା ତାଙ୍କୁଙ୍କୁ କଣ ଭଲ ଲାଗିବ ଭଲ ନୁହଁ ପୁଣି ସେ କହିବେ ଏମିତି ଦେଇଦେଲେ ସେମତି
ଓହ ହଁ ସାଇଜ ମଧ୍ୟ କଉଠି ହେବ ହବନି ସେଇଟା ମଧ୍ୟ ଗୋଟେ କଥା।
ସେଇଟା ହିଁ ତ ସେମାନଙ୍କୁ ପଇସା ଦେଇଦେଲେ ତାଙ୍କୁ କୁ ଯାହା ପସନ୍ଦ ଲାଗିବ ତା ତାଙ୍କେ କିଣିବେ ଠିକ କଥା। ଆଉ ଏମିତି ଚାଲିଛି ପୁଣି ରାକ୍ଷୀ ପୂର୍ଣ୍ଣିମା ପରେ ତ ପରେ ପରେ ହିଁ ତ ପଳେଇ ଆସିବ ଗଣେଶ
ଗଣେଶ ପୂଜା ହଁ।
ହଁ ତ ଏମିତି ବର୍ଷ ସାରା ଚାଲିଛି ଯେହତ
ଆ ଉ ଶୀତଦିନେ ହିଁ ସେ ଶୀତ ଦିନେ ତ ବୋହୁତ ମଜା ଲାଗେ ଶୀତ ଦିନେ ହିଁ ବେଶୀ ପର୍ବ ପଡେ ନା। ଦୀପାବଳି ଦଶହରା ଗଣେଶ ପୂଜା ବୋହୁତ ମଜା ଲାଗେ ଆଉ ଭାଇ ଗଣେଶ ପୂଜା ତ ମଧ୍ୟୋ ମୁଁ ମହାରାଷ୍ଟ୍ରରୁ ଗୋଟେ ବର୍ଷ ଥିଲି ଗଣେଶ ଆମ ମାମୁ ଘରେ ଠିକ ଅଛି ଗଣେଶ ପୂଜାରେ ବହୁତ ବହୁତ ଭଲ ସେଲିବ୍ରେଟ କରନ୍ତି। ପ୍ରାୟ ଲକ୍ଷ ଲକ୍ଷ ଲୋକ ଗଣେଶ ପୂଜା ଭସାଣୀ ଦିନ ଗହଳି ହୁଅନ୍ତି। ସେ ନାଚ ଗୀତ ଦେଖିଲେ ମନ ଆନନ୍ଦ ହୋଇଯାଏ। ଯୋଉ ଗହଳି ଆ କି କଥା ଆମର ରଥଯାତ୍ରାରେ ଯେମିତି ଗହଳି ହୁଏନି। ତାଙ୍କର ସେମିତି ଗଣେଶ ପୂଜାରେ ଗହଳି ହୋଇଯାଏ।
ହଁ ନିଶ୍ଚୟ ନିଶ୍ଚୟ ସେଇଟା ମହାରାଷ୍ଟ୍ର ସେଇ ରାଜ୍ୟର ପର୍ବ ନା ସେ ସେଥିପାଇଁ ବହୁତ ଭଲ ସେ ଧାଙ୍କେ ପାଳନ କରନ୍ତି। ଆମର ତ ବି ଓଡିଶାରେ ବୋହୁତ ମାନେ ବାର ମାସ ତେର ପର୍ବ ବୋଲି କୁହନ୍ତି ନା ତ ଆମର ବି ବହୁତ ଅ ଅଛି ପର୍ବ ଆମେ ବି ବୋହୁତ ମଜା କରୁ ଆଉ ସେମାନେ ହାଁକି ଯେମିତି କରନ୍ତି। ପୁଣି ଏଥର ଗଣେଶ ପୂଜାରେ କଣ କିଛି କରିବେ ଭାବିଛନ୍ତି।
କଣ କହିଲ ଭାଇ?
ମୁଁ କହିଲି ଗଣେଶ ପୂଜାରେ କଣ କିଛି କରିବେ ଭାବିଛନ୍ତି କି ମୂର୍ତ୍ତି ମେଢ ଫେଢ ମଁ ଏମିତି।
ଗଣେଶ ପୂଜାରେ ମଧ୍ୟ ସେମିତି ମେଡ଼ ମୁଁ ସବୁ ବର୍ଷ କରେ। ମତେ ମେଢ କରିବାକୁ ଭ ଭାରି ଆମ ସାହିର ଭାଇ ଆମ ଭାଇ ଆ ସାଙ୍ଗସାଥି ଆମେ ମିଶିକି ସବୁ ବର୍ଷ ମେଢ କରୁ ପ୍ରସାଦ ବାଣ୍ଟୁ ଏବଂ ଖୁବ୍ ଭଲ ଭାବରେ ଭଗବାନଙ୍କର ସେବା କରୁ ତାପରେ ଭସାଣି ଦିନ ଡିଜେ ପିଜେ ଲଗେଇକି ଏବଂ ଧୁମଧାକରେ ଭସାଣି ହଉ ଭସାଣି କରୁ ମହାପୁରୁକୁ ଭସାଉ।
ଆଛା ଆଚ୍ଛା ହଁ ଭଲ ବହୁତ ମଜା ଆସେ ସେଇ କିଛି ଦିନ ଯେବେ ଦିନ ଯୋଉ ଦିନଠୁ ଗଣେଶ ମୂର୍ତ୍ତି ଆସନ୍ତି ଗଣେଶ ବାବା ଆସନ୍ତି ସେଇ ଦିନ ଟୁ ନି ଭସାଣି ଯାଏ ବହୁତ ମଜା ଆସେ ଆଉ।
ଭାଇ ଭସାଣି ଦିନ ବୋହୁତ ଦୁଃଖ ଲାଗେ ଆଉ କଣ କରିବା ମହାପ୍ରଭୁ ଯିବୁ ଛାଡିବାକୁ ପଡିବ ଆଉ। ଛାଡ଼ିଲେ ତ ଆର ବର୍ଷକୁ ଆସିବେ ପୁଣି ‌।
ହଁ ସେଇଟା ବି ଆମେ ଜୟଗାରା ବି ଲଗଉନା ଏଇ ବର୍ଷ ଯାଅ ଆ ଆର ବର୍ଷକୁୁ ଜଲଦି ଆସ ବୋଲି। ହଁ ହଁ ଏମିତି ଆଉ ଚାଲିଛି ଆ ତ ଓଡିଆ ଲୋକ ତ ଓଡିଆରେ କଣ ବାର ମାସ ତେର ପର୍ବ ତ ଏମିତି ତା ପରେ କିଛି ବି ଗୋଟେ ପର୍ବ ଅଛି ଯେ ଦଶହରା ବଧେ ଆସୁଛି ତା ପରେ?
ଭାଇ ହଁ ଦଶହରା ମଧ୍ୟ ବୋହୁତ ମାଆଙ୍କର ପର୍ବ। ମା ଆମ ବାବା କଣ କଣ ଦଶହରା ଟାଇମ ରେ ତାଙ୍କେ ଦୋକାନରୁୁ ଘରକୁ ଆସନ୍ତି ହିଁ ନାହିଁ କାରଣ ଦଶହରା ରେ ବୋହୁତ କାମ ପଡିଯାଏ ତାଙ୍କୁ। ଦଶହରା ଆମ ପାଇଁ ଭଲ କିନ୍ତୁ ଆମ ବାବା ମୋ ବାବା ପାଇଁ ବୋହୁତ ତାଙ୍କର କାମ ଥାଏ। କା ପାଇଁ କୋଉଡା ଆଉ ଦଶହରା ଦଶହରା ମଧ୍ୟ ବହୁତ ମଜା ଲାଗେ ନୂଆ ଡ୍ରେସ୍ ପ୍ୟାଣ୍ଟ ଠିକ୍ ଅଛି।
ହଁ ସତ କହିଲେ ସେ ପୁଣି
ମଜା ଲାଗେ।
ହଁ ପୁଣି ଦଶହରାରେ ଆମେ ଯାନବାହାନ କୁ ଧୋଇଥାଉ ଦୋ କାନ କୁ ଧୋଇଥାଉ ଘରକୁ ଧୋଇଥାଉ। ସାଜସଜାରେ ହେଇକି ପୁରା ବୁଲୁ ଆମେ ମେଢ ଦେଖିବାକୁ ଦ ଗା ମାଙ୍କର ଏମିତି ତ ବୋହୁତ ମଜା ଲାଗେ। ଦଶହରା ଆପଣ ଦଶହରାରେ ଛୁଟି ମିଳେ ତ ସେଇଟା ଆହୁରି ମ
ହଁ ସେଇଟା ମଧ୍ୟ ଆହୁରି ମଜା ଲାଗେ ଦୀପାବଳି ମଧ୍ୟ ବୋହୁତ ମଜା ଭାଇ। ଦୀପାବଳିରେ ତମେ ବା ବାଣ ଫୁଟୋଉଚ ନା ନାଇଁ ଭାଇ ଆଗେ ତ ବୋହୁତ ବାଣ ଫୁଟେଇବାର।
ହଁ ହଁ ଆପଣ ତ ଜାଣିଥିଲେ ଆଗରେ ତ ଫୁଟେଇବାର ଏମିତି ଏମତି। ହାତରେ ରଖିବୁ ଫୁଟେଇବାର ଡରିବାର ନାହିଁ। ତ ଏବେ ବି ଫୁଟାଏ ବୋହୁତ କମ ହେଇଗଲାଣି ଏମିତି କିଛି ସମୟ ହିଁ ଗୋଟେ ଦିଟା ଚାରିଟା ଏମିତି ଫୁଟେଇ ଦେଇକି ଯେ ତୁ ବଡ ହେଇଗଲେ ଆଉ କିଛି ମଜା ଆସୁନି ତ ପର୍ବର୍ବାଣି। ତ ଏମିତି ଖୁସି ପାଇଁ ଫୁଟାଇ ଦିଏ ଆଉ କିଛି ନାହିଁ ଆଉ ଆପଣ ଫୁଟାନ୍ତି।
ଫୁଟେଇବାଟେ କ ବହୁତ ମୁ ଆଗେ ବୋହୁତ ବାଣ ଫୁଟେଇବାର। ସବୁ ପ୍ରକାର ବାଣ ଫୁଟେଇବାର ଭାଇ ରକେଟେ ବାଣ କିନ୍ତୁ ଏଟା ପକେଟ ବାଣ ସୋଲି ଫୋଟକା ଭାଇ ଯେତିକି ବାଣ ପଟାସ ଯାହା ଯାହା ନା। ସେ ନାଁ କହିଲେ ତ ଏବେ ମଧ୍ୟ ହସ ଲାଗୁଚି ସେଇଟା ବେଳେ ବୋହୁତ ମଜା ଲାଗିବାର। ସଟ ମଟ ଭାଇ ଯେତେ ରକେଟ। ଆ ଦୁନିଆ ପ୍ରକାର ବାଣ ଫୁଟାଇବା ହାତରେ ଜମ ଯେ କହିଲ ଚକ୍ର ବାଣ। କୁମ୍ପି ଭାଇ ବୋହୁତ। ପ୍ରକାର ବାଣ ଫୁଟାଇ ଥାଏ କିନ୍ତୁ ଏବେ ଆଉ ବାଣ ଦେଖି ଫୁଟିବାକୁ ମଧ୍ୟ ଇଚ୍ଛା ହୋଉନି।
ଇଛା ହଉନି ସତ କହିଲେ ସେ କଥା ମନେ ପଡିଯାଉଛି ଏବେ।
ପ୍ରଥମ କାରଣ ହେଲା ବୋହୁତ ପ୍ରଦୂଷଣ ହୁଏ ଯେହେତୁ ଆମେ ବଡ଼ ହେଲେଣି ମୋ ହିସାବରେ ଆମକୁ ବାଣ ଫୁଟେଇବା ଟା କମ କରିବା ଦରକାର। ଆପଣଙ୍କର କଣ ପଫୁ କଣ ମତ
ହଁ ଠିକ କହିଲେ ଯେହେତୁ ପ୍ରଦୂଷଣ ହେଲାଣି ଆମେ ଆଗ ଅପେକ୍ଷା ଟିକେ ବାଣ ବୋହୁତ ଟିକେ କମ କମ କରିଦବା ଦରକାର। ଆଉ ଦୀପ ଏମିତି ଲଗେଇକି ସୁନ୍ଦର କରିକି ଘରକୁ ରଖିକି ଏମିତି ଦୀପାବଳି ମନେଇବା ଦରକାର ବିଭିନ୍ନ ପ୍ରକାର ମିଠା ପିଠା ଏମିତି ଖାଇକି ଆଉ ସାଙ୍ଗସାଥି ସହ ମିଶିକି ଦୀପାବଳି ଏମିତି ମନେଇବା ଦରକାର।
ଏ ଡାଙ୍ଗ ଦେଖେଇଲା ପରେ ହିଁ ଦୀପାବଳି ମୋ ହିସାବରେ ସରିଯାଏ।
ହଁ ହଁ ନା ଆମେ ବି ଡାଙ୍ଗରେ ଖାଉ ତ ଏମିତି ଭଲ ପି ପିତ୍ରୁ ଲୋକଙ୍କୁ ଭଲ ପାଇଁ କୁହନ୍ତି ସେଥିପାଇଁ ଆମେ ଡାଙ୍ଗରେ ଖାଉ। ଏମିତି ଆଉ ଚାଲିଛି ତାପରେ ତ ପୁଣି ଦୀପାବଳି ପରେ ନବବର୍ଷ ପଳା ଆସିବ ହେଇଗଲା ଗୋଟିଏ ବର୍ଷ ଆଉ। କୋଉଠି କୋଉଠି ବର୍ଷା ହେଇ ଗୋଟେ ପଳଉଛି ନାଇଁ ଭାଇ।
ହଁ ଆଉ ତୁ ସବୂବର୍ଷ ପର୍ବ ପର୍ବା ଟାଇମରେ କହିଥିଲେ ମଧ୍ୟ ଭଲ ଲାଗେ ହଁ ବର୍ଷ ତ ଯାଉଛି କଣ କରିବା। ସମୟକୁ କି ବାନ୍ଧି ରଖିପାରିବନି କିନ୍ତୁ ପର୍ବପର୍ବ ଟାଇମରେ କେତେ କଣ ଟେନସନ ଥିଲେ ହେଲେ ମଜା ତ ଲାଗେ। ନାଇଁ।
ହଁ ନିଶ୍ଚୟ କହିଲେ ସତ କାହିଁକି ସତ ଆଜି ପର୍ବପର୍ବାଣି ବିଷୟରେ କଥା ହେଇକି ବୋହୁତ ଭଲ ଲାଗିଲା ବୋହୁତ। ଦିନ ପରେ ହଉ ଭାଇ ରଖୁଛି ଭାଇ।
ହଁ ଭାଇ ଠିକ ଅଛି ହଉ।
ଅ।